ଅ ହାଲୋ। ହାଲୋ।
ହଁ କୁହନ୍ତୁ।
ଶୁଭୁନି କିଛି।
କୁହନ୍ତୁ କୁହନ୍ତୁ?
କଣ କରୁଥିଲେ? ହାଁ ସୁବିଲା।
ନେଟୱାର୍କ କୁ ଯାଅ ନହେଲେ କଲ୍ ଟା କଟିଯିବ ମୋର।
ମୋ ନେଟୱାର୍କ ଫାଇଭ୍ ଜି ପ୍ଲସ୍।
ଆଉ ତାହେଲେ ଏମିତି ସୂ ଗେଣେ ଗେଣେ ଶୁଭୁଛି କଣ?
ଫୋନ୍ ଟା ଖରାପ୍।
କଣ?
ଆପଣଙ୍କ ଫୋ ପିନ୍ ଟା ଖରାପ।
ହଁ ସେଇଆ ନୁହେଁ ଆଉ କଣ।
କଣ କରୁଜ?
କଣ କରୁଚ?
ଖାଇକି ଉଠିଲି ଏବେ ବା।
ଶୁବୁନି ଠିକ୍ ସେ।
ଶୁଭୁନି।
ହଁ ଶୁଭିଲା କୁହ।
ହୁଁ ହୁଁ।
ଆଉ।
ଆରେ ଭଲସେ କୁହ?
ତମେ କଣ କରୁଚ?
ବସିଛି।
ଶୁଭିଲା?
ହଁ ଶୁବୁଛି କହ।
ଆଗକୁ ପ୍ଲାନିଂ କଣ?
ଭଏସ କଡ ହୋଉଚି। ହାଲୋ।
ହାଲୋ।
କାଇଁ ସେ ମୋବାଇଲ ଟା ଧରିଛ କେଜାଣି ଫିଙ୍ଗିଦଉନ।
ତଥାବିି ଠିକ୍ ସେ ଶୁଭୁନି।
ହୁଁ ହୁଁ।
ମାନେ ମୋର କାଲି ଦିଟାଙ୍କ ରିଚାର୍ଜ୍ ଥିଲା ତ ଉଠି ସରିଜାଇଛି।
ହୁଁ ହୁଁ
ଏଇନା କୋଉଠି ଘରେ?
ଆସାମ।
ହଁ। ସୂବୁନି
ଆମେରିକାରେ।
କାମେଖ୍ୟା ରେ?
ଶୁଭୁନି।
ହଁ ମାଡେ ଯାଇନ କି?
କୁଆଡ଼େ?
ଆଉ ଥରେ କୁହ।
ଶୁଭୁନି ତଥାପି।
ଆଚ୍ଛା ଆଚ୍ଛା।
ହାଲୋ। ହାଲୋ।
ଶୁଭିଲା?
ହୁଁ, ଶୁଭିଲା ଏବେ।
ହାଲୋ।
ହଁ, ଶୁଭିଲା?
ରାଇତା ରାଇତା ଜଷ୍ଟ ଏ ମିନିଟ।
ହାଲୋ।
ହାଲୋ।
ମୋ କଥା ଶୁଭୁଛି କି ନାହିଁ?
ହଁ ଶୁଭିଲା।
ହଁ, କୁହ।
କସମୋ ଆଡେ ଯାଇନ କି?
କସମୋ?
ହୁଁ।
ନା ଯାଇନି।
ଆଉ ରଥଯାତ୍ରା ତମ ଗାଁରେ, କଣ କହିଲେ? ହାପି ଭାଇ କିଏ କହିଲେ?
ନା।
ହାପି ଭାଇ କିଏ ତ ମୁଁ ଜାଣିନି।
ନାଇଁ, ମିଛ କଥା କହୁଛ କଣ ପାଇଁ?
ମିଛ କଥା ମୁଁ କାଇଁ କହିବି?
ହଁ, ହଁ, ପ୍ରିୟବ୍ରତ।
ମୋ ନାଁ ତ ପ୍ରିୟବ୍ରତ ମୁଁ ଜାଣିଛି।
ହଁ ହଁ ମତେ ଜଣା।
ସେଟା ତ ମୁଁ ଜାଣିଛି ପ୍ରିୟବର୍ତ୍ତ ମୋ ନାଁ ବୋଲି।
ହଁ ମୁଁ ଜାଣିଛି ବା।
କିଏ କହିଲା।
କିଏ କହିଲା?
ତୁ କିଏ କହିଲା ମୁଁ ହାପି ବୋଲି।
ଯିଏ ହେଲେ ଗୋଟେ କହିଥିବ।
କି ଚାଷ।
ହଁ ହଁ କୁହ?
ଆଉ।
ଇଆଡୁ ସିଆଡୁ ଗାଇଯାଅ ମୁଁ ଖାଲି ଶୁଣିବି ଯାହା
ରଥଯାତ୍ରା ତମ ଗାଁରେ ହଉଛି।
ହଁ ହଉଛି।
ହଉଛି ରଥଯା ରଥରେ କୋଉ ଠାକୁର ବସନ୍ତି କହିଲେ?
ଜଗନ୍ନାଥ।
କିଏ କହିଲା ଜଗନ୍ନାଥ ଜଗନ୍ନାଥ ବସନ୍ତି ବଳଭଦ୍ର ବି ବସନ୍ତି ସୁଭଦ୍ରା ବି ବସନ୍ତି।
ହଁ ମତେ ଜଣା।
ରଥରେ କେତେଟା ଜଗନ୍ନାଥଙ୍କ ନନ୍ଦିିଘୋଷ ରଥରେ କେତେଟା ଚକ କହିଲ।
ମୁଁ ଜାଣିନି।
ଷୋଳଟା।
ଆଛା।
ହେଲା। ତାଙ୍କ ରଥ କୋଉ କଲର କହିଲ?
ମୁ ତ ଜାଣିନି।
ନାଲି ଆଉ ହଳଦିଆ।
ହଉ ହଉ ହେଇଥିବ ଆଉ।
ହେଲା।
ଦେଖିଥିଲେ ସିନା କହିବି।
ଦେଖିନୁ କେବେ ତାହେଲେ ଆମ ଓଡିଆ ପିଲା ହେଇକି ଓଡିଆ ସଂସ୍କୃତି ହେଇକି ହିନ୍ଦୁ ଧର୍ମ ହେଇକି ତମ ଆଦି ରଥ ଦେଖିନ ତାହେଲେ କଣ କହିବି ଆଉ।
ଆଉ ମୁଁ କଣ ହିନ୍ଦୁ?
ଆଉ ହଉ ଆଉ କଣ?
ତମକୁ କିଏ କହିଲା?
ମୁଁ ଦେଖିଛି ବା ଜାଣିନି।
ହଁ କୋଉଠି?
ତମ ଗାଁରେ।
ଆମ ଗାଁ ରେ ମୁଁ ତମ ଗାଁରେ ରହୁନି?
ଆଉ କୋଉଠି ରହିଛ?
ମୁଁ ରହୁଚି ଆଫ୍ରିକାରେ।
ସାଉଥ ଆଫ୍ରିକା ନା କଣ?
ହୁଁ।
ଏଷ୍ଟେଣ୍ଡିଜ୍।
କାମେକ୍ଷାରେ ରହି କଣ କରୁଚ?
ମୁଁ କ୍ଷେମକାରେ ଥିଲି ଏଇକି ଆସିବାର।
ଉଁ ହୁଁ।
ଜଷ୍ଟ ତିନିଦିନି ହେଲା ଡ୍ୟୁଟି ରିଜାଇନ୍ କରିଛି।
ଆଚ୍ଛା।
ବେକାର ପିଲା ହେଇକି ବସିଛି ଏଇନାକା ଆଉ।
ଉଁ ହୁଁ।
ତାପରେ ଯିବା ଯାସ୍ପୁର।
ହୁଁ ହୁଁ।
ଦେଖିବା କଣ ହଉଛି, ତମ ଏରିଆ ପା ଯାଜପୁର?
ନାଁ ନା।
ତମ ଏରିଆଟା ଯାଜପୁରରେ ଯାଉନି କି?
ନାହିଁ।
ଆଉ
ଏଇ କାରିୟାରେ କେ କ ପାଇ ଡାକୁଚ? କ ପାଇ ଡାକୁଚ କହୁନ? ଯୋଉ କଣ ତ କହୁଥିଲି ଏ କାରିୟା କେତେ ଦିନ ହେଲା କଲୁଣି?
ଏଇ ପରଦିନଠୁ।
ଅ ହଁ।
ତମେ
ମୁ କଲିଣି ବହୁତ ଦିନ ହେଲା।
ଆ କାହିଁ ଏରା ପମ୍ପ ନଥିଲା?
ଉଁ ଯୋଉ କଣ ତ ମତେ ମେସେଜ କରିଥିଲ କି? ପର୍ ପର୍ସନାଲ। ହଁ କଣଟା? ନାଇଁ ନାଇଁ, ନାଁ। ଯୋଉ କଣ ତ ପର୍ସନାଲ ମତେ ମେସେସ କରିଥିଲ କି? ହଁ ଯୋଉ କରିଥିଲ ଯେ ମୁଁ ତମ ସାଙ୍ଗକୁ କହିଲି ହେଲା।
ତାପରେ ସେ କହିଲେ ଆଉ ଉଁ ନାଇଁ କାହା ସହ କଥା ହବା ଦରକାର ନାଇଁ। ବ୍ଲକ କରିଦେ, ବ୍ଲକ କରିଦେଲି ତାରେ ଫୁଣି ଏଇନା ଫୋନ କରିଥିଲି ଯେ ସେ କହିଲେ ଆଉ ମୁଁ ଯାଉଛି କମ୍ପ୍ୟୁଟର ଯାଉଚି କହିଲେ କେହି ନାହାନ୍ତି କଥା ହବା ପାଇଁ। ତାପରେ ସେ କହିଲେ ହଉ ହାପିକୁ ମେସେଜ କର ସେ ରିପ୍ଲାଏ ଦବ।
ମାନେ ସେ କହିଲା ମତେ ବ୍ଲକ କରିବା ପାଇଁ ନା?
ହଁ ହଁ କହିବନି।
ଗୋଟେ କଥା ପଚାରିବି ସତ କହିବୁ ଯଦି ଭାଇ ଭାବୁଥୁବୁ ସ ତ କହିବୁ ହେଲା।
ହୁଁ
ଯୋଉ ମତେ ଯୋଉ ଇନ୍ଷ୍ଟାରୁ ବ୍ଲକ କଲୁ ଯସନ୍ କଥାରେ କଲୁ ନା ମନେ ମନେ?
ନାଇଁ ସେ କହିଥିଲେ।
ହଁ
ମତେ କହୁଛି ଅଛି ନା ମୁଁ ବି ତୁ ଜାଣିଛି ସେ କହିଛି ବୋଲି ହେଲା, ମତେ କହୁଛି ଆଉ ନା ସେ ତାର ମନେ ମନେ ଆଉ ବାଇଟା କେତେ ଖରାପ ଭାବୁଛି ହେଲା। କିନ୍ତୁ ସେ କହିଛି, ମୁଁ ଯା ଭାବୁଥିଲି, କିନ୍ତୁ ସେ ଏଇଡେ ଏମିତି ବୋଲି ମୁଁ ଜାଣିନଥିଲି।
ହ ନାଇଁ ସିଏ ମତେ କହିଲା ବା କହିଲ ଆଉ, ସବୁ ପବିଲାଙ୍କୁ ବ୍ଲକ୍ କରିଦିଏ, କେହି ବି ରହିବା ଦରକାର ନାହିଁ।
ସବୁ ପୁଅ ପିଲା ମାନେ ମତେ ବି କହିଲେ।
କହିଲା ମୁଁ କହିଲି ସେ ହାପି ଭାଇଟା, ଆଉ ସେ ଭାଇ ନା କିଛି କିଛି ଖଉୁଲା କରିଦେ। ମୁ କହିଲି ହଁ କରିଦଉଛି।
ରହିଥା ରହିଥା ତା ଟୁଇସନ୍ ନଉଚି ଆଜି ତାହେଲେ।
ହ ତାପରେ ସେ ଏୟିନା କମ୍ପ୍ୟୁଟର ଯାଉଥିଲେ ଯେ, ମୁ କହିଲା ଆଉ କିଏ ନାହାନ୍ତି କଥା ହେବାକୁ। ଆଉ ସେ ହାପିକୁ ଅନବଲକ୍ କରିକି ତା ସାଙ୍ଗରେ କଥା ହଉ। ମୁଁ କହିଲି ହେବି ତଁ, ହଁ ମୋର ନମ୍ବର ମିଳୁନଥିଲା, ସେ ମୁଁ କହିଲି ଲାଷ୍ଟ ନମ୍ବର କେତେ ଏଗାର। କହିଲେ ହଉ ଏୟିନା ଅନବ୍ଲକ୍ କରିକି, ମେସେଜ କଲାଠୁ କଥା ହଉଛି।
ଆ ଆ
ନାଇଁ ନାଇଁ କହିବନି ମୁଁ କହିଛି ବୋଲି।
ନହେଲେ ତାକୁ ଶୋଧିବି କେମତି ଆଗ ତାକୁ ଆଗ ସୋଧେ। ଆରେ ମନ ଶାନ୍ତି ହବନିି, ମନ ଶାନ୍ତି ହବନି ନହଲେ।
ନାହିଁ ବା କହିଲି।
ଆଜି ନହେଲେ ନାଇଁ, ତାକୁ ଦିନେ ନା ଦିନେ କିନ୍ତୁ କହିବି।
ହଁ ଦିନେ ଦିନେ କହିବ, କିନ୍ତୁ ଆଜି ନାଇଁ।
ସେ ମାନେ ଏମିତି ହେଇଛି, ମାନେ ତା ମାଣ୍ଡୁ ତାକୁ ନେଇଗଲା ଆମ ଦୁଇ କୁ ନାହିଁ।
ହଁ ସେଟା କୁହ, କୁହନି ସେଇଟା।
ଆମର ଏତେ ଯାକ ରଖିପାରୁନୁ, ସେ କହୁଛି ନେଇଗଲାଣି କି।
ଅ ନାଇଁ ସେ ମତେ ମାନେ ଟିକେ ତମେ ଦୀ ଜଣ ମତେ ଲାଗେ ମୁ ହିଁ ଖରାପ।
ହଁ ହଁ।
ତମେ ମାନେ ମୋ ସହ ସେ କଥା ହେବା ପୂର୍ବରୁ, ସ ଆଉ କାହା ସାଙ୍ଗରେ କଥା ହଉଥିଲେ କି?
ଆରେ ସେଟା ପର୍ସନାଲ ଜିନିଷ ହେରାକ କହି ହବ କି? ଗଦାରି ହେଇ, ଗଦାରି ହେଇଯିବ ହେଲା।
ନାଇଁ କିଛି ମୁଁ, କହିବିନି କାହାକୁ ତାଙ୍କୁ ବି କହିବିନି।
ନାଇଁ କହ କି ନ କହ, କିନ୍ତୁ ମୁଁ ତାକୁ ଧୋକା ଦେବାକୁ ଚାହେଁନି ହେଲା ସେ
କହିଲି ବା କୁହ ବୋଲି।
ଆରେ କାହା ସହ ନାଇଁ, ସେ ବହୁତ ତୁ ମତେ ଶୁଣୁ କାରିଆ ଆପ ହ୍ୟାଲୋ, ମତେ ଯଦି ପ୍ରାଇଭେଟ କଲ୍ କରିବୁ ଭଲ ହୁଅନ୍ତା। ମାନେ ପର୍ସନାଲ, ମାନେ ପର୍ସନାଲ।
ଏ ନାଇଁ ମ ଏଇଥିରେ କୁହ।
ଆରେ ଏଇଥିରେ ଇଏ ସବୁ ଶୁଣିବେ ହେଲା।
କେହି କିଛି ଶୁଣିବେନି କହ।
ସେରେ ନାଇଁ ସେ ଆଗରୁ ବହୁତ ଭଲ ପିଲା ଥିଲା ହେଲା।
ହୁଁ ତାପରେ।
ହସିକି ଯାଉଥିଲା ତାପରେ ହସିଲା ହସିଲା ଥିଲା ତାପରେ ତୁ ତା ଲାଇଫ କୁ ଆଇଲୁ।
ଟିକେ ଲାଇନନ୍ତା ଦଶ ମିନିଟ୍ ହେଇଗଲାଣି ମୁଁ ଆଉଥରେ କଲ୍ କରୁଚି ହେଲା। ଶୁଭିଲା ନା।
ହଁ ହଁ।
ହଉ।
ଏଥିରେ କଲ୍ ରିଜେକ୍ଟ ହେଇଯିବ।